ହ୍ୟାଲୋ।
ଆଜ୍ଞା କେମିତି ଅଛନ୍ତି ଆ
କେମିତି ଅଛନ୍ତି ମୁଁ ଭଲ ଅଛି ଆଉ ଆପଣ ନା ଆଚ୍ଛା। ହଁ ଆପଣ ବି। ଆଉ ଘରେ କେମିତି? ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ଘରେ ସମସ୍ତେ ଭଲ ଅଛନ୍ତି ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
ହଁ ଆମ ଘରେ ମଧ୍ୟେ ସମସ୍ତେ ଭଲ ଅଛନ୍ତି ଖରା ତ ବହୁତ ହଉଛି।
ଆଜ୍ଞା ଅସହୟ ତାତି କଣ କରିପାରିବା।
ହଁ ଖରା ଯୋଗୁ ବାହାରକୁ ମଧ୍ୟ ବାହାରି ହଉନି।
ହଁ ସେଇଭଳିଆ ସବୁ କୁଆଡେ ପରିସ୍ଥିତି।
ହଁ ଆଉ ଆପଣଙ୍କ ବାଡ଼ିରେ କଣ କଣ ସବୁ ଗଛ ଲଗେଇଛନ୍ତି?
ନା ମୁଁ ସେମିତ କିଛି ବିଶେଷ ଲାଗେ ନାହିଁ ଖାଲି ଟିକେ ଖରା ଦିନିଆ ଶାଗ ଯେହେତୁ ପଖାଳ ଖାଇବା ପାଇଁ ଭଲ ଲାଗେ ଶାଗ ଟିକେ ଲାଗିଛି। ଆଉ ଛୋଟ ମୋଟ ଏଇ ଟମାଟୋ ବାଇଗଣ ଯେହେତୁ ଆମର ସାଧାରଣତଃ ଘରରେ ମହିଳା ମାନେ କିଛି ନା କିଛି ଆମେ ଚାଷ ଚାଷ କରିବା ନିହାତି ଦରକାର।
ହଁ ନିହାତି ଆଜିକା ତାରିଖରେ କହିଲେ ବିଶ୍ୱାସ କରିବେନି କାଲି ବଜାରକୁ ଯାଇଥିଲି
ଆଜ୍ଞା ଆଜ୍ଞା।
କାଲି ବଜାରକୁ ଯାଇଥିଲି। ଗୋଟେ ଗୋଟେ ଲେମ୍ବୁର ଦାମ ହ୍ୟାଲୋ ଆଁ କାଲି ବଜାରକୁ ମୁଁ ଯାଇଥିଲି। ହଁ କାଲି ମୁଁ ବଜାର ବଜାରକୁ ଯାଇଥିଲି। ତ ଗୋଟେ ଲେମ୍ବୁ ଆଣିଲି ଗୋଟେ ଲେମ୍ବୁର ଦାମ ହଁ ଗୋଟେ ଲେମ୍ବୁର ଦାମ୍ ଦଶ ଟଙ୍କା।
ହଁ ସେଇଭଳିଆ କୁହନ୍ତିନି କୁହନ୍ତିନି ଗୋଟେ ଲେମ୍ବୁର ଦାମ ଦଶ ଟଙ୍କା ଦେଇକି ଆଣିବା କେତେ ଯେ କଷ୍ଟ
ହଁ ହଁ ମୋ ମୁଣ୍ଡ ଘୁରିଗଲା।
ହଁ ହଁ ହଁ। ବର୍ତ୍ତମାନ ସମୟରେ ଯୋଉ ଭଳି ଖରା ଦିନେ ବିଭିନ୍ନ ଦାମ ଆକାଶ ଛୁଆଁ ସେଇ ସମୟରେ ମଣିଷ ନିଜର ପରିବାରକୁ ପ୍ରତିପୋଷଣ କରି ବା ଭାରି କଷ୍ଟକର କହିବାକୁ ଗଲେ। ଏତି ଯୋଉ ବାଡ଼ି
ହଁ।
ଏଇ ପରିବାର ସତେଇଶ ସ
ହଁ। ସମ୍ପୂର୍ଣ୍ଣ ଯେହେତୁ ଆମ ଅଞ୍ଚଳରେ ବି ସମ୍ପୁର୍ଣ୍ଣ ପୁନ ବଜାର ଉପରେ ଯୋ
ହଁ ଆମ ବାଡି ବଗିଚାରେ ବି ଯୋଉ ଆମେ ବି କିଛି କିଛି ପରିବା ଲଗେଇଛୁ। ଯେମିତି ଯୋଉ କୁହନ୍ତି ଯୋଉ ରୋଷେଇ ବଗିଚା ବା କିଚେନ୍ ଗାର୍ଡେନ ଯୋଉ କୁହନ୍ତି। ତ ଏ ଯୋଉ ଆମେ ଯୋଉଠାରେ ବାସନ ମାଜୁ ସେ ବାସନ ପାଣି ତ ସେମିତି ୱେଷ୍ଟ ହେଇଯାଏ ନା। ସେଇ ଜାଗାରେ ଲଙ୍କା ବାଇଗଣ ଆଉ ଏମିତି ଶାଗ ଟିକେ ଭେଣ୍ଡି ଏମିତି ଟିକେ ସେ ଅଳ୍ପ ଅଳ୍ପ ପନିପରିବା ସବୁ କିଛି କିଛି ଅଳ୍ପ ଅଳ୍ପ ସମ୍ପୂର୍ଣ୍ଣ ଭାବରେ ନ ଯୋଗାଇ ପାରିଲେ ବି ଅଳ୍ପ ପରିମାଣରେ ସିଏ ପ୍ରତ୍ୟେକ ଦିନ ପ୍ରାୟ ପରିବା ବାହାରେ। ତ ସେଇଠୁ ଆମେ କିଛି କିଛି ସଂଗ୍ରହ କରିନେଉ ରୋଷେଇ କରୁ। ତ ଏଇ ବିଷୟରେ ଆପଣଙ୍କର ମତାମତ କଣ ଏ ଯୋଉ ବାଡ଼ି ବଗିଚା ଯା କରିବି କେମିତି ମାନେ ସାହାଯ୍ୟ କରେ ଆମ ରୋଷେଇ ଇ
ଘର କୁ ଆଜ୍ଞା। ଆପଣ ଯା କହିଲେ ସତ ଖରାଦିନ ସମୟରେ ଯଦି ଆମେ କହିବା ବଜାର ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବା ତାହେଲେ ଆମ ପରିବାରକୁ ପ୍ରତିିପୋଷଣ କରିପାରିବା ନାହିଁ। ଯେହେତୁ ଆମେ ଘରୋଇ ମହିଳା ମାନେ ତେଣୁକରି ଆମେ ମାନେ କିଛି ନହେଲେ ବାରି ବଗିଚାରେ କିଛି କିଛି ପରିବା ଚାଷ କରିବା ଦରକାର। ଯାହା ଆମ ଘରର ଖର୍ଚ୍ଚକୁ ମଧ୍ୟ କମେଇବୁ ଏବଂ ଏଇ ଯୋଉ ପରିବାର ପ୍ରତିପୋଷଣରେ ସମ୍ପୂର୍ଣ୍ଣ ସାହାଯ୍ୟ ନ ହଉଥିଲେ ମଧ୍ୟ ଆମେ କହିପାରିବା ଆଂଶିକ ଭାବରେ ଆମ ସାହାଯ୍ୟ କଥା ଯେମିତି ବାରି ବଗିଚାରୁ ଗୋଟେ ବାଇଗଣ ବାହାରିଗଲେ ଗୋଟେ ଦିନର ଖାଦ୍ୟ ଆମେ ରୋଷେଇ କରିପାରିବା ଯେମିତି କିି ସାଧାରଣ ପୋଡିକି ଆମେ ଖାଇ ପାରୁଛେ କି ତାକୁ ଭଜା କରିକି ଖାଇ ଦେଇ ପାରିବା। ଯାହା ଆମକୁ ସାହାଯ୍ୟ ମାନେ କହିବାକୁ ଗଲେ ଆମର ହଁ କିଛି ଖ ଖର୍ଚ୍ଚ କମେଇଦିଏ, ଯୋଉ ଖର୍ଚ୍ଚ ଟା କି ସାଧାରଣତଃ ଖରାଦିନ ବଢି ଯାଇଥାଏ ଏବଂ ଆମେ ଯେମିତି କିି ଆପଣ କହିଲେ କି ରୋଷେଇ ଘରରୁ ବାହାରୁଥିବା ପାଣି ହେଇଗଲା ବା ଆମେ କହୁଛେ ବାସନ ମଜା ପାଣି ବା ଗାଧୁଆ ଘରର ପାଣି ସାଧାରଣତଃ ଖରାଦିନେ ଦେଖୁଚେ ପାଣିର ସମସ୍ୟା ବହୁତ ତ ଯଦି ସେ ସମୟରେ ଆମେ ଏଇ ସବୁ ପାଣି କୁ ବିଭିନ୍ନ ଦିଗରେ ବ୍ୟବହାର କରିପାରୁଚେ ବା ତାର ଦ୍ଵିତୀୟ ବ୍ୟବହାର କରିପାରୁଚେ ତାହେଲେ ତା ଠାରୁ ବଡ ଆଉ କଣ ହେଇପାରିବ ଆମ ପାଇଁ।
ନିହାତି ନିହାତି ଆମ୍ ଆମେ ମଧ୍ୟ ସେମିତି ବିଭିନ୍ନ ପ୍ରକାର ପନିପରିବା ଲଗେଇଛୁ ସେଥିରୁ ବାହାରୁଚି ଅ କିଛି ପରିମାଣରେ ପରିବା। ତ ଦେ ଖିବେ ଆଜିକା ତାରିଖ ରେବି ଯେଉଁ ସବୁ ପରିବା ବଜାରରେ ବିକ୍ରି ହେଉଛି ହାଲୋ।
ଆଜ୍ଞା।
ହଁ ବଜାରରେ ଯେଉଁ ପରିବା ସବୁ ବିକ୍ରି ହଉଛି ଦେଖି ଦେଖିବେ ଅଧିକାଂଶ ବହୁତ ପରିମାଣରେ ରାସାୟନିକ ସାର ବ୍ୟବହାର ହଉଛି। ତ ଛି ତ ସେଇଟା ଖାଇଲେ ବି ସେଇ ଯଉ ପନିପରିବା ଆମେ ବ୍ୟବହାର କରୁଚେ, ସେ ଆମର ସ୍ୱାସ୍ଥ୍ୟ ପ୍ରତି ବି କ୍ଷତିକାରକ ହବ।
ଆଜ୍ଞା ଆପଣ ସମ୍ପୂର୍ଣ୍ଣ ସତ କଥା ଆପଣ ଯାହା କହିଲେ ଯେମିତି କିି ପରିବା ଯାହାବି ମିଳୁଚି ମାର୍କେଟ ରେ ବିଭିନ୍ ରାସାୟନିକ ସାର ଯୁକ୍ତ ଏବଂ ଆମେ କହିପାରିବା ଠି ପିଡିଆ ହେଇଗ ବା ଆମର ବି ଅନ୍ୟ ପୋକମରା ଔଷଧର ବ୍ୟବହାର କରାଯାଉଛି। ଅତ ଆଉ ଆପଣ ଦେଖିଥିବେ ଯେ ଯେପରିକି ଆମର ଫୁଲକୋବି ହେଇଗଲା ବା ପତ୍ରକୋବି ତାକୁ ସାଙ୍ଗେ ସାଙ୍ଗେ ବଢିବା ପାଇଁ ବି ବିଭିନ୍ନ ପ୍ରକାର ଔଷଧ ଦିଆହଉଛି ବା ରାସାୟନିକ ସାର ଦିଆହଉଛି ଯାହା ମାଧ୍ୟମରେ ସେ ବହୁତ କମ୍ ସମୟରେ ନିଜର ଗୋଟେ ବିକ୍ରୟ ଯୋଗ୍ୟ ହେଇପାରିବ। ତ ଏଇଠି ଦୋକାନ ରେ ସବୁଦିନ ଭାବରେ ବ୍ୟବହାର କରିବା ଆମର ଖାଦ୍ୟ ଭାବରେ ଆମେ ତ ଆଉ କହିବାନାଇଁ ପରିବା ଆମେ ଖାଉ ଚି ବିଲି ସାଧାରଣ ଆମେ
ଔଷଧ ନହେଲେ କୀଟାନାଶ ବିଷ ଖାଉଛି ନିଶ୍ଚିନ୍ତ ନିଶ୍ଚିନ୍ତ ହଁ ତ ଆମେ
ରୋଗର କିଛି ନ କରେ ଦଉଛି, ଯଦି ସେଇ ସମୟରେ ଆଜ୍ଞା ଯଦି ଆମେ ସେଇ ସମୟରେ କିଛି ବାଡି ବଗିଚାରୁ ପାଇପାରୁଚେ ବା ଆମର ରୋଷେଇ ଘରର ବଗିଚାରୁ ପାଇ ପାରୁଛେ ଯୋଉଟା କି ସାଧାରଣତଃ ଜୈବିକ ସାର କୁ ଆମେ ବ୍ୟବହାର କରୁଚେ ମାମୁଘର କୌଣସି ଏଥିରେ ଅଦ୍ୟଧିକ ଖ ଯଦି ଜାଣୁନାହିଁ ତାକୁ ଆମେ କହିବାକୁ ଗଲେ ଉଗେଇବା ପାଇଁ ବା ତାକୁ ବଡ କରିବା ଆମ ପାଇଁ ମଧ୍ୟ ଭଲ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଗୋଟେ ଭଲ ଆମେ ପାଇ ପାରିବା ଇମ୍ପାକ୍ଟ ପକଉଛି ବା ଆମକୁ ପ୍ରଭାବ ପକଉଛି ତା ବ୍ୟତୀତ ଯଦି ଆମେ ଦେଖିବା ଦେଖିବା ଏହା ଆମର ପରିବେଶ ଉପରେ ମଧ୍ୟ ଭଲ ପ୍ରଭାବ ପକେଇଥାଏ କାରଣ ଆମର ଯୋଉ ସାଧନା ହଁ ବାରି ବଗିଚା ଦିନକୁ ଦିନ ପଥର ହବାରେ ଲାଗିଛି ସେଇ ବାରି ବଗିଚା ଆମେ କହିବାର ଉର୍ବର ହେଇକି ମଧ୍ୟ ରହିବୁ ଯେହେତୁ ଆମେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପରିବା ଲଗେଇବା।
ହଁ ବିଭିନ୍ନ ଋତୁରେ ଯଦି ବିଭିନ୍ନ ବାଡ଼ି ବଗିଚା ଯଦି ଆମେ ପରିବା ଲଗେଇବା ତ ଆମର ଖର୍ଚ୍ଚ ବି କମିବ ଆମେ ରାସାୟନିକ ସାରରୁ ବି ଏଁ- ତି ପାଇବା ଯାହାଫଳରେ ଆମର ପରି ପରିବାର ମଧ୍ୟ ସୁସ୍ଥ ରହିବ। ର ତ ଆପଣ ମଝିରେ। ଆମ ଯେଉଁ କହୁଥିଲେ ବଢ଼ିଆ ଜିନିଷ ଜୈବିକ ସାର ଆମେ ଯେଉଁ ପନିପରିବା ବି ବ୍ୟବହାର କରୁଛେ ତାହିଁରୁ ବି ଆମେ ସବୁ ଜୈବିକ ଖତ ସବୁ ତିଆରି କରୁଛେ ସେଇ ଜିନିଷ ବି ବ୍ୟବହାର କରିକି ଆମେ ଘରେ। ବାଡ଼ି ବଗିଚା କରିପାରିବା। ଯାହାଫଳରେ ସବୁ। ଉଁ ଚାରି ଦି ଖର୍ଚ୍ଚ ବି କମିବ ଆମେ ସ୍ଵାସ୍ଥ୍ୟକର ପନିପରିବା ଯୋଉଟା କି ଆମ ଶରୀର ପାଇଁ ଉପଯୋଗୀ ସେଇ ଜିନି
ଆଜ୍ଞା। ଆଉ ଗୋଟେ ଭଲ ଜିନିଷ ଆପଣ ଦେଖିଥିବେ ଯେ
ଭଲ ଜିନିଷ ଆଉ ଏଇ ହ୍ୟାଲୋ।
ହ୍ୟାଲୋ।
ନିହାତି ଏଇ ଯୋଉ ବାଡ଼ି ବଗିଚା ନିହାତି ସବୁ ପରିବା
ହ୍ୟାଲୋ ହଁ ଆପଣ ବି ଦେଖୁଥିବେ କି ବର୍ତ୍ତମାନ ସମୟରେ ଯେପରିକି ମାନେ ବିଭିନ୍ନ ଜିନିଷ ଯାହାକୁ ଆମକୁ ସାଧାରଣ ବଜାରରୁ ମିଳିନଥାଏ ତାକୁ ମଧ୍ୟ ଆମେ ବାଡି ବଗିଚାରେ ଉଗେଇକି ପାଇପାରୁଛେ ତେଣୁକରି ଆମକୁ ଏହାର ମେ ମାନ ଦର ଦାମ ମଧ୍ୟ ସ୍ଥିର ରଖିବାରେ ସାହାଯ୍ୟ କରେ ଏବଂ ବଜାରରେ ଦର ଯେତେବେଳେ ବଢି ଯାଉଛି ତାହା ମଧ୍ୟ ଆମ ଖର୍ଚ୍ଚକୁ ଏତେ ପ୍ରଭାବିତ କରିବ ନାହିଁ।